ହଉଁ
ଏଇଠି ଶୋଇଥିଲି ଆଉ। ଆପଣ କଣ କରୁଥିଲେ?
ଏଇଠି ବସିଥିଲି ବର୍ଷା ହଉଛିି କୋଉଠି ଯିବାର ନାହିଁ କଣ କରିବୁ। ବୋରିଂ ନାଗୁଛି ପୁରା।
ହୁଁ।
ପିଲା ଅଛନ୍ତି ଛୋଟ ଛୋଟ ହଁ ହଁ ଠିକ ଅଛି ଆପଣ ଭଲ ଅଛି?
ହଁ, ହଁ।
ଘରେସବୁ ସମସ୍ତେ କଣ କରୁଥିଲେ?
ଘରେସମସ୍ତେ, ସନ୍ଧ୍ୟାଦିଆହଉଛି ଘରେସମସ୍ତେ କାମରେ ବ୍ୟସ୍ତ ଅଛନ୍ତି ତାଙ୍କର ଆଉ।
ଆଉ ସ ଘରେ ସମସ୍ତେ ଭଲଅଛନ୍ତୀ
ହଁ ଭଲ ଅଛନ୍ତି। ତମର?
ହଁ, ହଁ, ଭଲଅଛନ୍ତି ଆଉ କଣ ଖାଇଛୁ
ଖାଇଥିଲି, ସକାଳେ ଦହିବରା ଖାଇଥିଲି। ତାପରେ ଏବେ ସନ୍ଧ୍ୟାରେ ଯୋଉ କୁମବାର ଇଏ ବେଳେ ଖାଇଥିଲି ଭାତ, ଡାଲି ଅଣ୍ଡାତରକାରୀ
ଅହଁ।
କାଶ ହଉଚି ଦେହ ଭଲ ନାଇଁ କି?
ନାଇ ଦେହ ଭଲ ନାହିଁ ସେ ଦି ତିନି ଦିନ ହେଇଗଲେ କାଶ ହଉଛି ଯାଇଥିଲି ଏମ୍ ମେଡିସିନ ଆଣିବାକୁ ସେ କହିଲେ ଚାରିଟା ବେଳେ। ଆମେ ଯାଇଥିଲ ସକାଳେ। ବାରଟା ହେଇଗଲା ଆଉ ମେଡିସିନ ଦେଲେନି କହିଲେ ଚାରିଟା ବେଳେ ଚାରିଟା ବେଳେ କିଏ ରହିବେ ଏତେ ବାଟ ଦୂର ଯାଉଛୁ ଔଷଧ ନେବା ପାଇଁ ପଳେଇ ଆସିଲା। ଔଷଧ ଆଣିଲୁ କାଲି ଭାଇ ହାତରେ କହିଥିଲି ନେଇକି ଆସିବା କସ କ ହେ
ହ ଘରେ କିଏ କିଏ ଅଛନ୍ତି ସବୁ?
ହ ଆଉ ଘରେ ମୁଁ ଏବେ ଅଛି ଭଉଣୀ ଆଉ ତାଙ୍କ ଦିଟା ଝିଅ ଅଛି ତ ଗୋଟେ ଝିଅ ମାନେ ତାଙ୍କ ବା ହେଲା ଦୁଇ ହଜାର ଏକୋଇଶ ରେ। ବାହା ହେଇଥିଲେ ସିଏ ହେଲା ତା ବର୍ଷ ପରେ ଏବେ ଦିଟା ଅଛନ୍ତି ଦିଟାଙ୍କ ଝିଅ ବହୁତ ପରିଶାନ କରୁଛନ୍ତି। ସେପଟେ ଏପଟେ ସେ ହଁ ଭଲ ହେନେ ଦୁଷ୍ଟ ବହୁତ। ସବୁ ଅ ଜିନିଷ ଫୋପାଡି ଦେବେ ଭାଙ୍ଗି ଦେବେ ନୁଚେଇ ଦେବ ପା ଛୋଟ ପିଲା ଗୋଟେ ଅଛି ପାଞ୍ଚ ବର୍ଷର ଆଉ ଗୋଟେ ଅଛି ଦି ବର୍ଷର।
ହୁଁ ହୁଁ।
ମଝିଆ ଭଉଣୀଙ୍କର ଗୋଟେ ପୁଅ। ସେ ଏବେ ବର୍ଷକରେ ଅଛି ବର୍ଷକିଆ ହେଇଛି।
ଓହୁଁ ତମେ ଏବେ କଣ କରୁଛ?
ମୁଁ ଏବେ ଘରେ ଅଛି କିଛି କରୁନି। ରୋଷେଇ କରୁଛି ଖାଲି।
ହୁ ନା। ଓହ ଆଉ ବାପାଙ୍କୁ
ହ ବୋଉ ତ ନାଇଁ ମୁଁ ମାମୁ ଘରେ ଅଛି। ବାପା ଏବେ ଏଠି ନାହାନ୍ତି ଯାଇଛନ୍ତି କାମକୁ କାମ କରିସନ୍ତି ସିଏ ଆସୁଛନ୍ତି ଛଅ ମାସ ସାତ ମାସରେ ଆସୁଛନ୍ତି ଦଶ ପନ୍ଦର ଦିନ ରହିକି ରହୁଛନ୍ତି ପଳେଇ ଯାଉଛନ୍ତି।
କୋଉଠି?
ଆଜ୍ଞା।
ମୁଁ କହିଲିଅଛନ୍ତି ଏବେ କୋଉଠି?
ସେ ଯାଇକି ବିହାର ପଟଣା ରେ ରହୁଛନ୍ତି। ସେ କା ଠ କାମ କରୁଛନ୍ତି ତ। ସେ ମାନେ ସବୁଦିନ ଘରେ ରହୁନାହାନ୍ତି ସେ ବାହାରେ ରହୁଛନ୍ତି। ସବଦିନ ଯାଇଥିଲେ ପଳେଇ ଆସିଥିଲେ ମୁ ଛୋଟ ଥିଲି ସେ ଯାଇଥିଲେ।
ଉଁ ହୁଁ।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
ଆସନ୍ତି ମଝିରେ ମଝିରେ ବୁଲିବାକୁ?
ହଁ ନାଇଁ ମାନେ ଇଦ ହେଲେ ଆସୁଛନ୍ତି। ଏମିତି ଛୋଟ ଇଦ ରେ ଆସୁଛନ୍ତି ବଡ ଇଦ ରେ ଆସୁଛନ୍ତି।
ହୁଁ ହୁଁ ଛୋଟ ଇଦ ବଡ ଇଦ ମାନେ ସେମିତି କଣ?
ମାନେ ଗୋଟେ ଇଦ ରହୁଛି ବହୁତ ବଡ। ତା ଦି ମାସ ପରେ ଆଉ ଗୋଟେ ଇଦ ଆସୁଛି।
ଓହୋ।
ତାକୁ ଆମେ ଛୋଟ ଇଦ କହୁ। ମାନେ ବଡ ଇଦରେ କଣ ବେଶୀ ବେଶୀ ପଇଶା ର କପଡା ନେବ ବହୁତ ହଁ ଖାଦ୍ୟ ଖାଇବ ଭଲ ଭଲ। ବୁଲିବାକୁ ଯିବା ଏ ଏ ଏଥିରେ କଣ ହୁଙ୍କ୍ ଖୁ। ଯଦି ବେଶୀ ପଇସାର କପଡା ନ ନେଇ ପାରିବେ। ମାନେ ଛୋଟ କିଛି ଅଳ୍ପ କପଡ଼ାରେ ନେଇ ପାରିବେ।
ଉଁ ହୁଁ।
ଏମିତି ରହୁଛି।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
ସେ ବି ସେମିତି ସେମାନେ ବି ଯାଉଛନ୍ତି ଅ ନମାଜ ପଡିବାକୁ ଆସୁଛନ୍ତି। ଖାଇକି ବୁଲିିବାଲି ହେଇ ଯାଉଛନ୍ତି।
ଉଁ ହୁଁ। ଆଉ କଣ ମାନେ ସେଥିରୁ ଭଲ ଇନକମ ହେଇଯାଏ ଆପଣଙ୍କର?
ମେହେନ୍ଦିରେ?
ହୁଁ ହୁଁ।
ମେହେନ୍ଦୀରେ ବେଶୀ ହଉନି ମାନେ ମୁଁ ବେଶୀ ଦୂରରେ ଯା ଯାଉନି ଘରେ ବେଶି ରହୁ ରୁହେ।
ଓ ହୋ।
ମତେ କାମ କରିବା ଭଲ ନାଗୁନି ମେହେତି କାମ। ରୋଷେଇ କରିବା ଏସବୁ ଭଲ ଲାଗେ, ତା ପାଇଁ ମୁଁ ମୁଁ ପସନ୍ଦ ବୋଲି ମୁଁ କରିଦଉଛି ନହେଲେ ନାଇଁ ସେମିତି କିଛି ନାହିଁ ବାପା ସବୁ ଦଉଛନ୍ତି। ଆମର କଣ କର ନ କର ବାପା ସବୁ ଦେବେ ବାହାଘରର ସବୁ। ମାନେ ସୁନା ହୋଇଯାଉ ସବୁ।
ହଁ। ଆଉ ଘର ସମସ୍ତେ ଭଲ ଅଛନ୍ତି?
ହଁ ହଁ ସବୁ ଭଲ ଅଛନ୍ତି। ସବୁ ସବୁର କାମରେ ନାଗୁଛନ୍ତି ଏବେ ବର୍ଷା ହେଇଯାଇଥିଲେ। ଏଇ ଦାଦା ଯାଇଥିଲେ ମାଛ ଧରିବାକୁ। ତ ଧରି ପାରିଲେଣି ପଳେଇ ଆସିଲେ, ଏଉ ରାସ୍ତା କାମ ହଉ ଛିନା।
ଧରି ପାରିଲେନି ମାନେ କଣ କେମିତି ଧରୁଥିଲେ?
ଆରେ ନାଇଁ ମାନେ ଜାଲରେ ଧରୁଛନ୍ତି ନା। ଏବେ ଧରୁ ହଉନି କାହିଁକି ନା ସେ ଯୋଉ ବଡ ନାଲ ଅଛି ସେଥିରେ ଯୋଉ କାମ ହଉଛି।
ହୁଁ ହୁଁ।
ସବୁ କାଦୁଅ ହେଇଯାଇଛି କାଦୁଅ ସବୁ ଉଁ ନାଡରେ ପଡି ଯାଉଛି। ସେ ଯଉ ଉପରେ ରଖୁ ନଥିଲେ। ଖୋଦି ରଖୁଛନ୍ତି ନା। ସେ ଧୋଇ ହୋଇକି ପଡ଼ି ଯାଉଚି, ସେଇଥିପାଇଁ ବେଶୀ ହେଇ ପାରୁନି। ସବୁ କାଦ ଆସି ଯାଉ ପଳେଇ ଆସ୍‌ଲେ, ସବୁ ଯାଇଥିଲେ ସାଇରେ ଦିଇ ତିନନ୍‌ଟା ଲୋକ।
ଉଁ ହୁଁ।
ଆମର ବିଲ ଭିତରେ ପୁରା ପାଣି ଆସି ଯାଇ।
ଏବେ କ'ଣ ବର୍ଷା ହଉଚି?
ହଁ! ଏବେ ହଉଥିବ, ମୁଁ ତ ଘରେ ଅଛି ମୁଁ ଜାଣ୍ନି।
ଝିପିଝିପି ତ ହଉଚି, ବନ୍ଦ୍ ତ ଟୋଟାଲି ହଉନି।
ହୁଁ, ମୁଁ ବି ଯାଇଥିଲି ବୁଲିବାକୁ ସେନ୍ତି
ହଁ! ଝିପିଝିପି ରହୁଛି, ତମ ଲାଇନ୍‌ ନଥିଲା, ମୁଁ ଯାଇ ଥିଲେ ଦାଦା ମୁଁ ଦାଦା ଘରେ ଚାର୍ଜ ବସେଇକି ଆସିଲି।
ଏବେ ଲାଇନ୍ ଆସିଲା।
ହଁ ହଁ! ଆସିଯାଇଛି।
କେତେ ସମୟ ହେଲା ଆସିଲା?
ଏଇ ହେଇଯିବ, ଘଣ୍ଟା--ହେଇଯିବ। ଏଟା ଆମର ସାଲେପୁର୍ ଲାଇନ୍‌ ନା।
ସାଲେପୁର୍ ଲାଇନ୍‌ ବେଶୀ କାଟୁନି, ଏଇ ଦି ତିନ୍ ଦିନ୍‌ ହେଲା କାହିଁକି ବହୁତ୍ କାଟୁଛି। ଆଗରୁ ଲାଇନ ଥିଲା ବହୁତ୍ କାଟୁଥିଲା, ବହୁତ୍ ମାନେ ରାତି ରାତି ଚାଲୁ ଯାଉଥିଲା। କଟୁ କଟିକି ରହୁଥିଲା, ଏବେ ତ ସାଲେପୁର୍ ହେଇଯାଇଛି। କଟୁନି କେବେଠୁ ହେଇଗ କାଲି ହେଲା କାଟିଲା, ପ୍ରଥମ
ଏବେ ସେଇ ହଉଛି, ଲାଇନି କାଟୁଛି ଖରା ଦିନେ କାଟିଲେ ଭାରି ବିରକ୍ତି ଲାଗେ।
ନାଇଁ ବିଜିଲି ବଧେ ପଡ଼ିଥିଲା କଉ ଭଉଣୀ କହୁଥିଲେ, ସେଇଥି ପାଇଁ ବଧେ କାଟିଛି। କାଟିଥିଲେ କାଲି, ସଜାଡ଼ା କରୁଥିବେ ସଜାଡ଼ି
ଗୀତ କ'ଣ ଭଲ ଲାଗେ? ଆପଣ
ସେମିତି କିଛି ଗୀତ ନାହିଁ। ସବୁ ଭଲ୍ ଲାଗେ, ତା'ପରେ ଇଏ ଆମର ଯଉ ଭାର୍ଛି। ନା ନା ଗୋଟେ କହୁଚି, କେନ୍‌ତି ବାହାର୍ଛି କେନ୍ତିଆ ଗୀତ।
ଏବେ ତ ଯାହା ରିଲ୍ ରୁ ଭାଇରାଲ୍ ହଉଚି, ସେଇଟା ସବୁକୁ ଭଲ ଲାଗେ।
ହାଟରୁୁ ସେଇ ଆଣିଲି ଆଳୁ ବାଇଗଣ, ବିଲାତି, ପିଆଜ ଏଇ ସବୁ ଆସିଲା।
କେତେ ଟଙ୍କାର କଣ ସବୁ ପୁରା ପଳେଇ ଆସେ ହେଇଯାଏ ଘରେ?
ଦୁଇଶ ତ ଲେଇଯାଉ ଆମ କେହି ନାଆ ତି ଆମ ଖାଲି ମୁଁ ଆଉ ମୋ ବୋଉ ଅଛନ୍ତି ଏବେ ତ ଭଉଣୀ ଆସିଲେ ଦି ଚାର୍ ଦିନ୍ ହେଲା। ସେ ତ ବଡ଼େଇ ଯିବେ ଏବେ ଦି ଚାର୍ ଦିନ୍ ହେବ ପଳେଇ ଯିବେ।
ହୁଁ ଜମି ଜମି କାମ ଚାଲିଚି, ନାଁ?
ହଁ ସେ ରେଷ୍ଟୁରାଣ୍ ଆସିଥିଲେ ହେବ କି ନାଁ ହବ କିଏ ଜଣେ କେମିତି ହବ?
ଓହୋ।
ଆଉ ଘରେ ସବୁ ଭଲ ଅଛ?
ହଁ ଘରେ ସବୁ ଭଲ ଅଛନ୍ତି ଆଉ।
ଓହ।
ଆଉ କଣ ଆଉ ଖାଇବାକୁ କଁ ଭଲ ଲାଗେ ତମୁ?
ତ ଚାଇନିସ୍ ଚାଓମିିନ୍ ରୋଲ୍ ଏସବୁ ତ ଭଉତ୍ ଭଲ ନାଗେ ମତେ। ମୁଁ ମୋର ହେଇତୃ
ହଁ ହଁ କଥା ଟିଏ କ୍ଲିଅର୍ ଶୁବୁନି।
ହୁଁ ଟିକେ ଟିକେ କଟୁଛି।
ହଁ ଏ ବର୍ଷା ହୋଉଚି ନାଁ ଟିକେ ଟିକେ କଟଚି ନାଇଁ ନାଇଁ ଉଁ ଘରେ ଅଛି। ଏବେ ଆସିଲା?
ହଁ ହଁ ଏବେ ଠିକ୍ ଆସିଲା। ଓ ହଁ। ଆଉ କଣ କେତେଟା ବାଜିଯାଏ ରାତିରେ ଶୋଇଲା ଟାଇମ୍?
ଆ ମୁଁ ତ ନଅଟା ସାଢ଼େ ନଅଟାରେ ଶୋଇଯାଏ। ମୁଁ ବେଶୀ ଦେର୍ ଜାଗେନା।
ଉଠିଲ ପୁଣି ସକାଳୁ କେ ତମ କେତେଟାରେ ଉଠ?
ଛଅଟାରୁ ଉଠିକେ
ହଉ ହଉ ଦେ
ଠିକ ଅଛି ରଖି ଦିଅ ପରେ କରିବା।
ହୁଁ ହୁଁ ରଖ ସେପଟୁ।